ବନ୍ଧୁ ଜୟ ଜଗନ୍ନାଥ ଶୁଭ ସକାଳ। ବନ୍ଧୁ କଣ ଚାଲିଚି?
ଏ ମେଘ ହୋଉଚି ବସିଚି ଆଉ କଣ କରିବୁ। କିଛି କାମ କରି ହୋଉନି ମେଘ ଯୋଗୁ ସବୁ କାମ ବନ୍ଦ।
ଆଉ ବନ୍ଧୁ ଆପଣ ଯୋଉ କହୁଥିଲେ ଚାଷ କରିବା ମାଛ ଚାଷ କରିବାକୁ କଣ କଲେ?
ମାଛ ଚାଷ ଦେଖିବା ମେଘ ଟା ହୋଉଚି ଏବେ ସେଇଥି ପାଇଁ ମାଛ ଚାଷ ଟା ହେଇପାରୁନି।
ନଈ ଫୋଇ ପାଣି ବଢିଲାଣି ଜୋରେ ମାଛ ଫାଛ କେତେ କଣ ଧଇଲେଣି?
ନଈ ତ ବଢ଼ିଯାଇଛି ମେଘ ଯୋଗୁଁ ମୁଁ ଘରୁକୁ ଯାଏ ବାହାରିପାରୁନି। ମାଛ କଣରେ ଧରିବୁ ଛତା ଧରି ଗଲା ବେଳକୁ ଛତା ମୋଡି ଭାଙ୍ଗି ଦୋଉଚି।
ଆଉ ବନ୍ଧୁ ଆପଣଙ୍କ ବର୍ଷା ଫର୍ଷା କେତେ ଜୋରେ ହୋଉଚି ଆପଣଙ୍କ ଆଡେ?
ବର୍ଷା ମାନେ ନାଗି ରହିଛି ସକାଳ ଟାରୁ। ଏ ପର୍ଯ୍ୟନ୍ତ ହେଲା ବର୍ଷା ଛାଡିବାର ନାଁ ଧରୁନି।
ଆଚ୍ଛା ଆଚ୍ଛା ଆଉ ବନ୍ଧୁ ଆପଣ ଫସଲ ଫସଲ କଣ କଲେଣି ନା ନାଇଁ?
ଫସଲ ଅବଶ୍ୟ ଏବେ କିଛି ହେଇନି ଅବଶ୍ୟ ଆମେ ଇଚ୍ଛା ଇଛୁକ ଅଛୁ କରିବା ପାଇଁ।
ଆଚ୍ଛା ଆଚ୍ଛା।
ଆଜ୍ଞା ଆମେ ନଗେଇଦୋବୁ ଏବେ ଏଇ ଦି ତିନି ଦିନ ଭିତରେ। ବହୁତ ଆଡେ ତ ବୁଲିଚି ତଥାପି ମୁଁ କହୁଚି କୁଆଡେ କୁଆଡେ ବୁଲିଚି ବୁଲିଲୁ ଏ ଫାଷ୍ଟେ ଦିନ ଆମ ଗାଁରେ ବୁଲିଲୁ। ସାଙ୍ଗ ମାନଙ୍କ ସହିତ ଗେମ୍ ଫେମ୍ ଖେଳିଲୁ ପ୍ରିଫେୟାର ଆଉ ତାପରେ ଉଁ ସେକେଣ୍ଡ ଦିନ ଗଲୁ ମିନି କେଦାରନାଥ ଥାର୍ଡ ଦିନ ଆମେ ଯାଇ ସେ ଯୋଉ ନା ଯୋଉ
ଆଉ ବନ୍ଧୁ ଆପଣ ରଜରେ କେତେ ହଳ ଡ୍ରେସ୍‌ କରିଥିଲେ?
ସେଇ ଆମର ତିନିହଳ ତିନି ଦିନି କି।
ତିନି ହଳ ଡ୍ରେସ କରିଥିଲେ ବନ୍ଧୁ ବନ୍ଧୁ ଆପଣଙ୍କ ହେପଟେ ଡ୍ରେସ୍‌ ଫ୍ରେସ୍‌ କୋଉଠୁ ବନ୍ଧୁ ମୁଁ ତ ରଜରେ ଏପଟେ ଯାଇଥିଲି ଏପଟେ ବିିନି କେଦରନାଥ ଯାଇଥିଲି। ଏପଟେ ଉଦୟଗିରି ଲଳିତିଗିରି ଇଆଡେ ସବୁଆଡେ ଯାଇଥିଲି। ବନ୍ଧୁ ଆପଣ ଡ୍ରେସ କେତେ ହଳ କରିଥିଲେ ଏ ବର୍ଷ?
ତିନି ହଳ ଆଜ୍ଞା।
ଆପଣ ବନ୍ଧୁ ଏପଟେ ରେ ଡ୍ରେସ୍ କୋଉଠି ଭଲ ମିଳୁଛି ଆପଣ ଏରିଆ ଭିତରେ?
ଆମ ଏରିଆରେ ଆପଣ ଚଣ୍ଡିଖୋଲ ଧି କା ବେଏସ୍‌ ରହୁଚି ଚଣ୍ଡିଖୋଲ ଆ ଯାଇପାରିବେ ନହେଲେ ଛତିଆକୁ ଯାଇପାରିବେ ଛତିଆ ରାଧାକିଷ୍ଣ ନ ଅଶୋକା
ଆ ତାହେଲେ ଆପଣଙ୍କର ଭଲ ଭଲ ରହୁଛି ଏପଟେ?
ଆଜ୍ଞା ବି ଯିବି ଆପଣ କେବେ ଯାଆନ୍ତୁ ଦେଖନ୍ତୁ।
ବନ୍ଧୁ ଆପଣ ଖାଇଥିଲେ କଣ?
ଆମେ ଖାଇଥିଲୁ ସକାଳୁ ବରା ତରକାରୀ।
ବରା ଖାଇଛନ୍ତି ବରା ବନ୍ଧୁ ବରା ଏଇ ଦିନରେ କାହିଁ ବର୍ଷା ଦିନରେ କାହିଁ ଖାଉଛନ୍ତି ବରା ଫରା ଖାଉଛନ୍ତି ପେଟ ଫେଟ ଖରାପ୍ ହବ।
ଏଇ ସିଜିନ ରେ ବରା ଟା ମତେ ଭଲ ଲାଗେ ତ ସେଇଥିପାଇଁ ମୁଁ ଟିକେ ଖାଇ ଦେଇଥିଲି ଆଉ।
ଆଉ ବନ୍ଧୁ ଆଉ ଯୋଉ ଆପଣ ଯୋଉ କହୁଥିଲେ କଣ ଏଇ ମାଛ ଚାଷ କରିବାକୁ କଣ ହେଲା କି?
ଆଜ୍ଞା କନ୍ତୁ ଆମେ ଯା ଯେଇଁଛୁ ଟିକେ ମାଛ ଗୁଡାକୁ ନେଇକିରି ଛାଡ଼ିବା ପୋଖରୀରେ ଆଉ।
ଆଛା ଆପଣ ତ ମାଛ ଚାଷ କରିବେ। ହଁ କହୁନାହାନ୍ତି କଣ କଣ ମାଛ ରଖିଛନ୍ତି?
ଫଳ, ବା ବାଳିଆ ଆଉ କଉ ଆଉ
ରଖିଛନ୍ତିନା ଆପଣ?
ଆଉ ଗୋଲଡେନ କପ ଏଇଗୁଡା ସବୁ ରଖିଛୁ ଆଉ।
ଆଚ୍ଛା ଆଛା ତାହେଲେ ଏତେ ପ୍ରକାରେ ମାଛ ରଖିଛନ୍ତି ଆପଣ ତାହାଲେ।
ଆଜ୍ଞା।
ଆଉ ବନ୍ଧୁ ଆଉ କଣ କହୁଥିଲି କି ଆପଣ ଯୋଉ ଏପଟେ ଯୋଉ ମଣ୍ଡପଟା ହେଇଛି ଆପଣଙ୍କ କେତେ କଣ ବାହାର ବାହାଘର ହେଲାଣି?
ବାହାଘର ତ ଲାଗି ରହିଥିଲା ଏ ମେଘ ଯୋଗୁ ଟିକେ ବାହାଘର ଟା ଟିକେ ବନ୍ଦ ଅଛି। ମେଘ ହଉଛି ସେଥିପାଇଁ ବାହାଘର ସିଜେନ ଟିକେ କମ ରହିଛି।
ଆଛା। ଆଉ ବନ୍ଧୁ କଣ ଉ ଏବେ ଯୋଉ ଯାଇଥିଲ ବର୍ଷା ପାଗ ଦେଇଛି ଆଜି ନା। ଆଜି ଟିକେ କଣ କିଛି ଆଇଁଷ ଫାଇଁଷ ହଉ କଣ ଆଜି ଆପଣ ବର୍ଷା ପାଗରେ କିଛି ହବନି?
ସେ ବାପା ଆଣିକି କଣ ଦେଇଛନ୍ତି ଚିକେନ କି ମାଛ ସେଇ ହବ ଆଉ।
ବନ୍ଧୁ ଆମ ଆପଣ କପିଳାସ ଯାଇ ଚନ୍ତି ଏ ବର୍ଷ।
ହେ ଯାଇଥିଲି ବା। ଏ ବର୍ଷ।
କେତେ କଣ ପାହାଚ ଚଡ଼ଚନ୍ତି ଏ ବର୍ଷ ନା ପାହାଚ ଚଲିଲେନି?
ନାଇଁ ଆଜ୍ଞା ପାହାଚ ବାଟେ କିଏ ଯାଉଛି ବହୁତ ପରିଶ୍ରମ ହବ ପୁଣି ଆସିଲେ ଆଉ ଗୋଟେ କୁଆଡେ ଯିବୁ ବୋଲି ବୁଲିବାକୁ ଗାଡି ନେଇକିରି ପଳେଇଲୁ।
ବନ୍ଧୁ ଆମେ ତ ଯାଇଥିଲୁ କପିଳାସ ଭାଇ ବନ୍ଧୁ କୁହନ୍ତୁ ନା ବାରଶହ ତେରଶହ ଚଉବନ ପାହଚରୁ ଆମେ ଟୋଟାଲ ଚଢି ପାଇଲୁନି ଚାଲି ଚାଲିକି ଆମ ଦେହ କଣ ହେଇଗଲା କିନ୍ତୁ ଆମେ ବାଇକ ରେ ଗଲୁ ଉପରୁକୁ। ଆଉ କଣ କରିପାରିବୁ ବନ୍ଧୁ ଆମେ ତ ଚଢି ପାଇଲୁନି।
ଆଜ୍ଞା ବନ୍ଧୁ ଚଢିବାକୁ ବହୁତ କଷ୍ଟ ଯେ କଷ୍ଟ କଲେ କୃଷ୍ଣ ମିଳିବେ କଷ୍ଟ ଟା ଆପଣ କରିପାରିଲେନି ଆମର ସିନା ପ୍ଲାନ୍ ଥିଲା ଆଉ ଗୋଟେ କୁଆଡେ ଯେ ବୁଲିବାକୁ ବୋଲି ଆମେ ସିନା ପଳୀ ଆଇଲୁ ଆଜ୍ଞା।
ଆପଣ ସେପଟେ ଆମେ ଯାଇଥିଲୁ ଏପଟେଟେ ଭୋଜି ଖାଇଲୁ ଏପଟେ ରସି ପିଇଲୁ ଥଣ୍ଡା ପିଇଲୁ ସବୁ ଏପଟେ ବାଟ ଯାକ ହେଇକି ଆସିଲୁ ରାତି ହେଇଗଲା ତିନିଟା। ରାତି ସନ୍ଧ୍ୟା ପାଞ୍ଚଟା ହେଇଗଲା ଆସୁ ଆସୁ।
ହଁ ଆମେ ବି ବହୁତ ଜାଗା ବୁଲିକିରି ଆସୁ ଆସୁ ଆମର ଛଅଟା ହେଇଯାଇଥିଲା।
ଆଜ୍ଞା। ଆଉ ବନ୍ଧୁ ଆପଣର ବ୍ରିଜ ଟା ହେଲାଣି କେତେ ବର୍ଷ ହେଲାଣି ଆପଣଙ୍କର?
ବ୍ରିଜ ଦଶ ବର୍ଷ ଖଣ୍ଡେ ହେଇଗଲାଣି।
ଆଚ୍ଛା ଆଛା। ହଁ ବନ୍ଧୁ କୁହନ୍ତୁ।
ଆପଣ କୁହନ୍ତୁ, ଆପଣ କୁହନ୍ତୁ, ଆପଣ କୁହନ୍ତୁ।
ଆଉ ବନ୍ଧୁ ଆଉ ଯୋଉ କଣ କହୁଥିଲି ଯୋଉ ଆପଣ ନଈରେ ମାଛ ପ୍ରବଳ କୁଆଡେ?
ଏ ନଈ ଇଏ ତ ମାଛ କହିବେ ଧରିବାକୁ ବହୁତ କଷ୍ଟ ହଉଛି ଏତେ ମାଛ ଧରି ପାରିବେନି ଆପଣ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆପଣଙ୍କ ମାଛ ପ୍ରବଳ କିନ୍ତୁ ଆମକୁ ଦିଟା ଦିଅନ୍ତୁ।
ଆପଣଙ୍କୁ ତ ମୁଁ ନି
ବନ୍ଧୁ ଆଉ କଣ ଆପଣ କୋଉଠି ପଢିବେ କଉଥିଲେ?
ଚଣ୍ଡିଖୋଲ ରେ।
ଚଣ୍ଡିଖୋଲ ପଢିବେ କହୁଚନ୍ତିି, ଆପଣ କଣ ପଢିବେ କହୁଚନ୍ତିି?
ସାଇନ୍ସ ପଢ଼ିବି ଆଉ।
ଆଚ୍ଛା ଆଚ୍ଛା ବନ୍ଧୁ ଆପଣ ଘର ପାଖରୁ ଚଣ୍ଡି କେତେ
ମୁଁ ଠିକ ରେ ଜାଣିନେଇ, କେତେ କିଲୋମିଟର ଖଣ୍ଡେ ହବ।
ଆଜ୍ଞା ହଉ ଆପଣ ପାଖରେ ଯୋଉ ଉଁ ଗେମ ଖେଳୁଚନ୍ତି ଆପଣ ପାଖରେ ତାଙ୍କ ପାଖରୁ ଟିକେ କାହିଁ ଖେଳୁଚନ୍ତି
ଗେ ଗେମ ଟା ତ ଖେଳୁଚନ୍ତି ସିଏ ତା ଙ୍କର ଇଚ୍ଛା।
ଆଜ୍ଞା। ଆଉ ବନ୍ଧୁ ଆପଣ ଆଡେ ବର୍ଷା ଫର୍ଷା ଛାଡିଲା ନା ନାଇଁ?
ଆ ବର୍ଷା ଏଇନା ଲାଗି ରହିଚି ସକାଳ ଠାରୁ। ମୁଁ ଉଠିବା ପୂର୍ବରୁ ବ ଲାଗି ରହିଚି ଉଁ ସେମିତି ଲାଗିକି ରହିଚି ଯେ ରହିଚି ଏ ପର୍ଯ୍ୟନ୍ତରା କମୁନି।
ବନ୍ଧୁ ପାଣିପାଗ ବିଷୟରେ କିଛି କହିପାରିବେ କଣ କେମିତି ଲଘୁଚାପ କେଦିନ ଅଛି ଆଉ କଣ କିଛି କହିପାରିବେ କି?
ନ୍ୟୁଜ ରେ ତ ଦେଖଉଥିଲା କଣଁ ଆଉ ଦି ଦିନି ଅଛି ବୋଲି।
ଆଜ୍ଞା।
କେତେ ଦିନ ହଉଚି ଦେଖାଯାଉ? ଭଗବାନଙ୍କ ଇଚ୍ଛା।
ଆଉ ବନ୍ଧୁ ଏବର୍ଷ ରଥଯାତ୍ରାରେ ଯାଉଚନ୍ତି ନା ପୁରୀ ଯାଉଚନ୍ତି ନା?
ଯଦି ଜଗା ଡୋରି ଲଗେଇବ ଯିବା ଆଉ।
ଆଜ୍ଞାା ଜଗା ଏମିତି କଣ କହୁଚନ୍ତି, ଭଗବାନଙ୍କୁ କୁହନ୍ତିିନି। ପ୍ରଭୁଙ୍କର ଯଦି ଡୋରି ଲାଗିବ ଆପଣ ଯିବେ।
ଆଜ୍ଞା ବ ପ୍ରଭୁ ଆଜ୍ଞା ପ୍ରଭୁ ଆମର କହିଲେ କିଛି ନାହିଁ।
ଆଜ୍ଞା।
ପ୍ରଭୁ ଆମର କହିଲେ କିଛି ନାହିଁ କଉ କ କ
ହଁ ଆଉ ବନ୍ଧୁ ଆଉ ଆପଣ ଏପଟେ ଆପଣ ଆଉ କୋଉଠି ଆଉ ର ଟଣା ହୋଉଛି।
ଆଜ୍ଞା ଆମ ଗାଁ ପାଖରେ ଗୋଟେ ଗାଁ ଟେ ଅଛି ପଇଗୋପାଳପୁର ସେଇ ଗାଁ ରେ
ଉଁ ହଁ ଆଚ୍ଛା ଆଚ୍ଛା ଆପଣ ତାହେଲେ ଏପଟେ ବୋହୁତ
ଆଜ୍ଞା ଆଉ ବଡଗୁମୁରି ରେ ଟଣା ହୁଏ।
ଉଁ ହୁଁ।
ଆଉ ବନ୍ଧୁ ଆଉ କଣ ପରିବା ଫରିବା କଣ ସବୁ କରଚନ୍ତି।
ପରିବା ଫରିବା ଆମର କୋବି ଲାଗିନି କୋବି ତ ଏ ସିଜ ନୁଆ ଏବେ। ଏରା ଏବେ କଣଁ ଲାଗିଚି ମୁଁ ଠିକରେ ଜାଣିନି।
ଆଜ୍ଞା। ଆଉ କଣଁ ବନ୍ଧୁ କୁହନ୍ତୁ?
ଆପଣ କଣଁ ଖାଇଥିଲେ?
ଏ ବନ୍ଧୁ ମୁଁ ସକାଳୁ ରୁଟି ଆଉ ଚା ଖାଇଥିଲି। ଆପଣ ବନ୍ଧୁ କଣ ଖାଇଥିଲେ?
ଯା ହଉ ଆପଣ ବନ୍ଧୁ ଭଲ ଖାଇବା ଖାଇଚନ୍ତି, ରୁଟି ଫୁଟି ଆମେ ବରା ଖାଇଥିଲୁ।
ଆଉ ବରା ଖାଇଥିଲେ ଆପଣ ବରା ଖାଇବା ଭଲ ଯେ କିଛି ଅସୁବିଧା ନାଇଁ କିନ୍ତୁ ସକାଳ ଓଳି ଇ ଲି ଖାଆନ୍ତୁ ବରା ଖାଇଲେ ଆପଣଙ୍କ ପେଟ କାଇଁ ଖରାପ ହବ? ବହୁତ ଇଏ କଷ୍ଟ ପାଇବେ, ହୁଁ।
କହିଲେଣି ଆମେ ଆଉ ଖାଇବୁନୁ ବରା ଏଥର ଇଟିଲ ଖାଇବୁ ଆଉ।
ହଁ ହଁ ବନ୍ଧୁ ଆଉ ଯୋଉ କଣ କହୁଥିଲେ ଯୋଉ ଆପଣ ଉଦୟଗିରି କଥା କହୁଥିଲେ କଣ ଟିକେ କୁହନ୍ତୁ?
କଣ କହିବି ଆପଣଙ୍କୁ?
ହଁ।
ଆପଣ କଣ କୁହନ୍ତୁ?
ହ୍ୟାଲୋ ବନ୍ଧୁ କୁହନ୍ତୁ ବନ୍ଧୁ ସାଇଲେଣ୍ଟ କଣ ହେଇଗଲେ?
ଆପଣ କୁହନ୍ତୁ ବନ୍ଦୁ?
ବନ୍ଧୁ ଆପଣଙ୍କ ଯୋଉ ଏପଟେ ଅଛି ଆପଣଙ୍କ ଯୋଉ ରଥ ଟରା ହଉଛି ଆପ ବାପଙ୍କ ଘର ପାଖରେ ଆପଣଙ୍କୁ ମାମ ମାମ୍ ଆମ ଆମକୁ ଡାକନ୍ତୁ ଆମେ ଆମେ ଯାଇକି ବୁଲୁ।
ଆପଣ ଆପଣ ସିନା ଆସିଲେ ହବ ଆମେ ଡାକିଦେଲେ କିରେ କଁ ହବ।
ଆ ବନ୍ଧୁ ଆପଣଙ୍କର ବାପା କଁ କରନ୍ତି?
ବାପା ବାପା ଗୋଟେ କମ୍ପାନୀରେ କାମ କରନ୍ତି।
କମ୍ପାନୀ ରେ କାମ କରନ୍ତି ବନ୍ଧୁ ଆପଣ କେହି ଭାଇ ଭଉଣୀ?
ଆ ମୋର ବଡା ବାପ
ବଡ଼ ବାପା ପୁଅ ଜଣେ ଝିଅ ଜଣେ ଆଉ ମୋ ବାପା ପୁରା ଆମେ ଭାଇ ଭୋ
ଆପଣଙ୍କ ଭଉଣୀ ପଢୁଚନ୍ତି ଆପଣ ବି ପଢୁଚନ୍ତି? ଆଉ ବନ୍ଧୁ ଆଜି କଣ ଏ ଗି ଛତିଆ ଆଡେ ଯାଇନାହାନ୍ତି ଠାକୁରଙ୍କ କଥିକି?
ଆଜି ଯାଇନି କୁଆଡେ ଆଜି ମେଘ ଯୋଗ କୁଆଡେ ଯାଇ ହଉନି।
ଘନ୍ଧୁ ବର୍ଷା ତ ବହୁତ ଜୋରରେ ହଉଛି କୁଆଡ଼େ ଯାଇ ହଉନି। ଏପଟେ। ଆ ବନ୍ଧୁ ବର୍ଷ ଆପଣ ଖାଇବାକୁ ଗଲେଣି ଦହିବରା?
ନା ଆଗ ମୁଁ ଯାଇଥିଲି ଆଜ୍ଞା ମୁଁ ଯାଇଥିଲି ବା ଯାଇଥିଲି ବା ଆଜ୍ଞା। ସେ ଯାଇଥିଲି ହେଲାଣି ଦଶ ବାର ଦୀନି ଖଣ୍ଡେ ହେଲାଣି ଆଉ।
ଆପନ ତାଙ୍କ ପାଖୁ ଯାନ୍ତୁ ତାଙ୍କର ବହୁତ ଟେଷ୍ଟ ହଉ ତାଙ୍କର ବହୁତ। ବହୁତ ଟେଷ୍ଟ ହଉ ତାଙ୍କର ହଁ ଆମେନ ତ ବହୁତ ଦି ତିନ ଥର ଗଲୁଣି ଖାଇକି ଆସିଲୁଣି ଆପଣ ବି ଯାନ୍ତୁ ତାଙ୍କ କଥି ବୁଲିକି ଆସନ୍ତୁ। ବ ତାଙ୍କ ସୋସିଆଲ ମିଡିଆରେ ବହୁତ ତାଙ୍କର ଚର୍ଚ୍ଚା ଚାଲିଚି।
ଆଜ୍ଞା ଆଜ୍ଞା। ଆମେ ତ ଦେଖିକିରି ସୋସିଆଲ ମିଡିଆରେ ଯାଇଥିଲୁ।
ଆଜ୍ଞା। ଆଉ ବନ୍ଧୁ?
ତାଙ୍କ ତିକି ଯାଆନ୍ତୁ ବହୁତ ତାଙ୍କର ବରା ତାଙ୍କର ବହୁତ ଟେସେ ଟେସ୍ ଟେଷ୍ଟ ରହୁଚି ଆଳୁ ଦମ ବି ଭଲ ଟେଷ୍ଟ ସ୍ ହଉଛି ଘୁଗୁନି ବହୁତ ଟେଷ୍ଟ ହଉଚି ଆପଣ ଯାନ୍ତୁ ସେ ସୋସିଆଲ ମିଡିଆରେ ବହୁତ ତାଙ୍କ ଚର୍ଚ୍ଚା ଚାଲିଚି ତାଙ୍କର ଦହିବରାଟା। ଯାଆନ୍ତୁ ଖାଇକି ଆସନ୍ତୁ ବୁଲିକି ଆସନ୍ତୁ।
ଆଜ୍ଞା ଆଜ୍ଞା।
ଆଉ ଆପଣ ଉମ ନ୍ଧୁ ଆପଣ ଆଜି କଣ ଚାଷ ଯଉ ଆଇଁଷ ଆଇଁଷ କରିନେ ଆଜି?
ଆଇଁଷ ବନ୍ଧୁ ହେଇଚି କଣ ହେଇଚି ମୁଁ ଠିକ ରେ ଜାଣିନି।
ହୁଁ।
କଣ ଆଣି ବାପା ଦେଇଥିବେ ମମି କରିଥିବେ।
ଆଚ୍ଛା ଆଚ୍ଛା ବନ୍ଧୁ ଆପଣଙ୍କ ସାଙ୍ଗରେ କଥା ବହୁତ ଭୋକ ଖୁସି ଲାଗିଲା ବନ୍ଧୁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ବନ୍ଧୁ ଆପଣଙ୍କ ସହ କଥା ହେଇକି ବହୁତ ଖୁସି ଲାଗିଲା।